ହ୍ୟାଲୋ।
ବାଇ କଣ କରୁଚ?
ଏଇ ବସିଥିଲି ପଢୁଥିଲି ଆଉ।
ହୁଁ। ଆଉ ମୁଁ ଶୁଣିଥିଲି ଆପଣ ଭଉଣୀଙ୍କର ବିବାହ ପାଇଁ ଖୋଜୁଛନ୍ତି?
ଆଜ୍ଞା ହଁ ମୁଁ ତ ବହୁତ ଖୋଜୁଚି।
କେମିତିକା କଣ ବରପାତ୍ର ଚାହୁଁଛନ୍ତି?
ଆଜ୍ଞା। ହ୍ୟାଲୋ।
କେମିତିକା ବରପାତ୍ର ଚାହୁଁଛନ୍ତି ଆପଣ?
ନାଇଁ ଆମେ ଖୋଜୁଚୁ ଦେଖନ୍ତୁ ଆମ ଭଉଣୀ ତ ହଁ ଶୁଣୁନାହାନ୍ତି କହୁଛି।
ବୁ ଯିବା କହନ୍ତ ଶୁଣୁଛି କୁହୁ। ହଁ
ମୁଁ କହୁଥିଲି ଆମ ଭଉଣୀ- ଭଉଣୀ ତ ପାଠ ପଢିଛନ୍ତି ଆମର ହଁ କରିଚନ୍ତି ପିଜି କରିଚନ୍ତି ବୁଝିଲେ କି। ତ ଚାକିରି ମଧ୍ୟ କରୁଚନ୍ତି। ତେଣୁକରି ଏକ ସରକାରୀ ଏ ପୁଅ ସରକାରୀ ପୁଅ ହେଲେ ଭଲ ହୁଅନ୍ତା ଆଉ। ଯାର ଉଚ୍ଚତା ପାଞ୍ଚ ଫୁଟୁ ଆଠ ଇଞ୍ଚ ହୁଅନ୍ତା ଏବଂ ଦେଖିବାରେ ସୁନ୍ଦର ହୋଇଥିବ ନାକ ଗୋଲ ଥିବ। ଏବଂ ଚୁଟି ତାର ଟିକେ ନମ୍ବା ନମ୍ବା ଥିବ ଷ୍ଟାଇଲ ଥିବ ଚନ୍ଦା ହେଇନଥିବ। ଏବଂ ହସ ଟା ମଧ୍ୟ ଭଲ ଲାଗୁଥିବ।
ଦେଖନ୍ତୁ ପାଞ୍ଚ ଆଙ୍ଗୁଳି ତ ସମାନ ନଥାଏ ଆପଣ ଏକା ବଳେ କେ ଏ ଏ- ଆପଣ ଏକା ବେଳେ ଏତେ ସାରା ଜିନିଷ ଖୋଜୁଛନ୍ତି ତ ସେଇଟା ଟିକେ ମିଳିବା ଅସମ୍ଭବ ହେଇପାରେ ବୁଝୁଛନ୍ତି ନା ନାଇଁ?
କାଇଁ- କାଇଁକି ଯେ ଅଛନ୍ତି ଆମେ ଦେଖିଛୁ ଫିଲିମି ରେ ଏବଂ ଅନେକ ସବୁ ଇଏରେ ସବୁ ଦେଖିଛୁ ଆମେ।
ଫିଲ୍ମ ରେ ଯୋଉମାନେ କରୁଛନ୍ତି ରୋଲ ବୁଝୁଛନ୍ତି ନା ନାଇଁ ସେମାନେ ସେମାନେ ମାନେ କଣ କହିଲ? ଚଳଚିତ୍ରରେ ଯୋଉ ମାନେ କରୁଛନ୍ତି ମାନେ ଉ- ଆକ୍ଟିଂ କରୁଛନ୍ତି। ସେମାନେ ଏ- ଅଭିନୟ ଯଉ କରୁଚନ୍ତି। ସେମାନେ ଗୁଁ-ନିର୍ଦ୍ଦିଷ୍ଟ ଇଏରେ ଅଭିନୟ କରୁଛନ୍ତି। ସେମାନଙ୍କର ପ୍ରାୟତଃ ପାଠ ନାହିଁ ବୋଲି ତ ସେମାନେ ସେଇ ରାସ୍ତାରେ ଗଲେ। ଵୁଝ୍ଚନ୍ତି ନା ନାଇଁ? ଫିଲ୍ମ ଆଉ ମାନେ କଣ କଇଲ? ଉଁ ରିଏଲ ଜୀବନ ଭିତରେ ବହୁତ ପାର୍ଥକ୍ୟ ଅଛି। ବୁଝୁଚନ୍ତି ନା ନାହିଁ ହଁ।
ନାଇଁ ନାଇଁ ମୁଁ କଉଥିଲି ଆପଣ ମାନେ ଦେଖା ହବା ପାଇଁ ଯେମିତି ହାଇଟ୍ ଥି ଉଚ୍ଚତା ଥିବ ଚନ୍ଦା ନଥିବ ଘୋରା ଥିବ। ଏବଂ ଉ ହିରୋ ଭଳିଆ ଦେଖାଯାଉଥିବ। ଏ ସୁନ୍ଦର ଦେଖାହଉଥିବ।
ଯୋଉ ୟୋ ଶବ୍ଦ ଟା କହିଲେ ଆଚୁଆଲି ମାନେ ତାର ପ୍ରକୃତରେ ଶବ୍ଦର ଅର୍ଥ କଣ?
କୋଉଟା?
ୟୋ।
ୟୋ?
ହୁଁ।
ହିରୋ ହିରୋ କହିଲି।
ଓ ହୋ ନିରୋଗ ହୋଇଲା ଆଚ୍ଛା ଆଚ୍ଛା। ଆଚ୍ଛା ମତେ ଟିକେ ଆପଣଙ୍କ କଥା ଟିକେ ଭଲ ଭାବରେ ଶୁଭିଲାନି ତ ସେଥିପାଇଁ ଆଉ ହୁଁ।
ନାଇଁ ଆପଣଙ୍କ ଆପଣଙ୍କ ସମ୍ମୁଖରେ ଏମିତିଆ ଏଭଳି ଏକ ବର ପାତ୍ର ଅଛନ୍ତି କି ଯଦି ଅଛନ୍ତି କୁହନ୍ତୁ ଆପଣ
ବରପତ୍ର ତ ଆପଣ ଯୋଉ ଭଳି ଭାବରେ ବର୍ଣ୍ଣନା କଲେ ତ ସେଇ ସବୁ ଗୁଣ ଏକା ସାଙ୍ଗରେ ଗୋଟେ ବ୍ୟକ୍ତି ପାଖରେ ରହିବ ଏଇଟା କିଛି କହି ହଉନି। ବୁଝିପାରୁଛନ୍ତି ନା ନାଇଁ ତ ମୁଁ ଆପଣଙ୍କ ହିସାବରେ ମୁଁ ସେ ବରଫପାତ୍ର ଖୋଜିବାକୁ ଚେଷ୍ଟା କରିବି ଯେହେତୁ ଆପଣଙ୍କ ଭଉଣୀ କି ମୁଁ ଦେଖିଛି ଅତ୍ୟନ୍ତ ସୁନ୍ଦରୀ ଆଉ ଚୁଟି ବି ବହୁତ ଲମ୍ବା ଆଉ ଭଲ ପିଲାଟିଏ। ଆଉ ପାଠ ବି ବହୁତ ଭଲ ପଢିଛନ୍ତି ତ ତାଙ୍କ ଅନୁଯାୟୀ ଖୋଜିବା ଟିକେ ମୋ ପାଖରେ ଭାରି ଟିକେ କଷ୍ଟ ହବ ତଥାପି ମୁଁ ଆପଣଙ୍କୁ ନିରାଶ କରିବିନି ହେଲା। ତ ମତେ ଦୁଇରୁ ତିନି ମାସ ସମୟ ଦିଅନ୍ତୁ। ତା ଭିତରେ ମୁଁ ଆପଣଙ୍କୁ ନି ସେଇଭଳି ଗୋଟେ ବର ପାତ୍ର ଖୋଜିକି ଆପଣଙ୍କ ନିକଟରେ ପହଞ୍ଚେଇ ଦେବି ବୁଝିଛନ୍ତି। ଆପଣ ଭଉଣୀ ଏତେ ଭଲ ଯେହେତୁ ଭଲ ପାତ୍ର ଟା ନିହାତି ଦରକାର ନା?
ଆଜ୍ଞା ନାଇଁ ମୁଁ କଣ କହୁଥିଲି କହିଲେ କି ବ ର୍ତ୍ତମାନ ତ ଆମର ହେଇଗଲା ଜୁଲାଇ ମାସ ଜୁଲାଇ ତ ବର୍ତ୍ତମାନ ବାହାଘର ସିଜିନ ତ ଏବେତ କରିହବନି ଏ ଋତୁରେ ତ ମୁଁ ବି ଚେଷ୍ଟା କରିଛି ଛଅ ମାସ ଆଠ ମାସ ପରେ ଯୋଉ ଆମର ଶୀତ ଦିନ ଆସିବ ଶୀତ ଋତୁ ଖରା ଋତୁ
ମାନେ ଆଗାମୀ ଶୀତ ଋତୁରେ।
ସେଇ ସମୟରେ ଆମର ବାହାଘରଟି କରିବା କାରଣ ବର୍ତ୍ତମାନ ଏ ଯୋଉ ପାଣି କାଦୁଅରେ ବାହାଘର କଲେ ନାସିନା ଲାଗିବ। ଏବଂ ଲୋକମାନେ ମଧ୍ୟ ଆସିବାକୁ ପସନ୍ଦ କରିବେନି। ତମକୁ ସୁବିଧା ହବ ବର୍ଷା ଦିନେ ଖରା ଦିନେ କିମ୍ବା ପ୍ତ ଦିନ କଲେ ସବୁଆଡ଼େ ଶୁଖିଲା ଥିବ ଏବଂ ଭଲ ହବ ଆୟୋଜନଟି। ତେଣୁ କିଛି ଅସୁବିଧା ବିଶେଷ କିଛି ଅସୁବିଧା ହବନାହିଁ ବୁଝିପାରିଲେ? ତ ଆପଣଙ୍କ ପାଖରେ ବହୁତ ଟାଇମ ଅଛି ଆପଣ ମାନେ ଆରାମ ରେ ଖୋଜନ୍ତୁ କିଛି ନାହିଁ। ଭଲସେ ଚାରିଆଡେ ନଜର ପକାନ୍ତୁ କୋଉଠି କଣଥିବେ କୋଉ କଳି ଛନ୍ଦିରେ ଥିବେ ବାହାରିବେ ବୁଝିପାରିଲେ?
ହ
ଆପଣ ଖୋଜିଲେ ନିଶ୍ଚୟ ମାନେ ଖୋଜିଲେ ଭଗବାନ ମିଳିଯାଉଛନ୍ତି ତ ଆ ଯିବା କାଇଁ ନ ମିଳିିବ।
ହୁଁ ଦେଖନ୍ତୁ ଏବେ ତ ସବୁ କଣ ମାଟ୍ରିମନି ବାହାରି ଗଲାଣି। କିନ୍ତୁ ଆପଣ ମାଟ୍ରି ମନି ଥାଇକି ମଧ୍ୟ ଆପଣ ଆମ ଭଳି ଲୋକଙ୍କୁ କାହିଁକି ଏତେ ବିଶ୍ଵାସରେ ଆପଣଙ୍କ ଭଉଣୀଙ୍କର ବରପାତ୍ର କରିବାକୁ ଚାହୁଁଛନ୍ତି ମାନେ କିଛି ତ କାରଣ ଥିବ ତା ପଛରେ।
ଦେଖନ୍ତୁ ପ୍ରଥମତ ହେଲା ଆପଣ ଯୋଉ କହିଲି ଯୋଉ ନୂତନ ସବୁ ଆସିଛି ଆପ୍ ଆସିଛି ଯାହା ଦ୍ଵାରା ଖୋଜିକି ଜୀବନସାଥିୀ କରୁଛନ୍ତି। ତ ସେ ଏକ ଭଲ ଉଦ୍ୟମ ମଧ୍ୟ ତାର ମଧ୍ୟ କିଛି ଖରାପ ଇଅ ଅଛି। ତ ସିଏ ଏଥିରେ କଣ ନା ସିଏ ଯାହା ଦେଖେଇବେ ଆମେ ସେଇୟା ଦେଖିବା। ଏବଂ ତା ଉପରେ ଆମେ ବିଶ୍ଵାସ କରିବା ତେଣୁକରି ଆପଣ ତ ପଢ଼ି-ପରିଚିତ ଆମର ଆମର ବହୁତ ଦିନର ଆମର ବନ୍ଧୁତ୍ଵ ରହିଛି। ତେଣୁକରି ଆପଣ କେବେ ବି ଚାହିଁବେନି ଯେ ମୋ ଭଉଣୀ ଖରାପ ରେ ରହୁ କି ବା ତାର କିଛି ଯଦି କୌଣସି ପୁଅର ଖରାପ ଗୁଣ ଥିବ ଆପଣ ମୋଠୁ ନୁଚେଇବେ ତ ଆପଣ କଣ କରିବେ ନା ପ୍ରତ୍ୟକ ମାନେ ଟ୍ରାନ୍ସପାରେଣ୍ଟ ଭାବେ ଆପଣ ଆପଣଙ୍କ କାର୍ଯ୍ୟ ମାନେ ଡାଇରେକ୍ଟ କରିବେ ବୁଝିପାରିଲେ।
ନିସ୍ର୍ଥ ନିଃସ୍ଵାର୍ଥ ଭାବରେ ହୁଁ ନିଃସ୍ଵାର୍ଥ ଭାବରେ।
ହଁ ନିଃସ୍ୱାର୍ଥ ଭାବେ କରିବେ ତ ଆମର ସେଇଟା ହେଲା ପ୍ରଥମ ସୁବିଧା। ତେଣୁକରି ମୁଁ ସେଠୁ ଅଧିକ ଆପ-ଏଇ ସବୁ ମାନେ ପରିଚିତଙ୍କ ଥ୍ରୋ ରେ କାମ ମାନେ ବାବଦ ଦ୍ଵାରା କାର କରିବା ତା ଭଲ ଭାବୁଛି।
ତା ଆପଣ ନିଶ୍ଚୟ ରୁହନ୍ତୁ ଆପଣ ନିଶ୍ଚୟ ରୁହନ୍ତୁ ମୁଁ ଆପଣଙ୍କ ଭଉଣୀ ପାଇଁ ଏକ ସୁନ୍ଦର ବରପ୍ରାତ୍ର ଖୋଜିଦେବି। ଯିଏ କି ଗ-ସରକାରୀ ଚାକିରିୀ କରିଥିବେ ଦେଖିବାକୁ ସୁନ୍ଦର ଥିବେ ଆଉ ଗୁଣରେ ରୂପ ପରେ ସବୁଥରେ ଭଲ ହେଇଥିବ ଆପଣଙ୍କ ଭଉଣୀ ଙ୍କୁ ତ ମୁଁ ଦେଖିଛି ତେଣୁକରି ଆପଣ ଆଉ ଚିନ୍ତା ନ କରିକି ମୋ ଉପରେ ଏଇ ଦାୟିତ୍ଵ ଛାଡନ୍ତୁ ମୁଁ ନିହାତି ଦୁଇରୁୁ ତିନି ମାସ ଭିତରେ ଆପଣଙ୍କୁ ଆପଣଙ୍କର ଭଉଣୀ ପାଇଁ ବର ପାତ୍ର ଖୋଜିଦେବି ଦେଖନ୍ତୁ ଆମ ଭଳି କିଛି ମଧ୍ୟବିତ୍ତ ପର-ପରିବାରର ବ୍ୟକ୍ତି ଆମେ ଟିକେ ବର୍ଷା ଦିନକୁ ବିବାହ କରିବାକୁ ଡରୁ ଏଥିପାଇଁ ଯେହେତୁ ଆମର ଘର ଦ୍ୱାର ଏତେ ଭଲ ଭାବରେ ହେଇନଥାଏ ଆମେ ଆମ ରହଣୀ ସହଣୀ ଟିକେ ଭଲ ନଥାଏ। ତ ସେଥିପାଇଁ ରା ହାଟ ଏଇ ସବୁ ପାଣି ଥାଏ ତ ସେ ଏଇ ସମୟରେ ବିବାହ କରିବା ଆମ ପାଖ ଟିକେ କଷ୍ଟସାଧ୍ୟ ଥାଏ ତ ସେଥିପାଇଁ ମୁଁ ଆପଣଙ୍କୁ ଦି ତିନି ମାସ ସମୟ ନେଇଛି ଆଉ ଆପଣ ବି ଚାହୁଁଥିଲେ ଦି ତିନି ମାସ ବୁଝୁଛନ୍ତି ନା ତ ସେଇଟା ରେ ହେଲେ ଠିକ ହୁଅନ୍ତା।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ରୂପେ ଆପଣ ଯୋଉ କହିଲେ ତ ସମସ୍ତେ ଆମର ତ ସାଧାରଣ ଲୋକ ଆମେ ଏ ସବୁ ଆମର ଘର ଭଲ ନୁହେଁ ଆମର ଯଦି ବର୍ଷା ଟିକେ ହେଲେ ଆମ ଘର ପାଣି। କାଦୁଅ। ତେଣୁକରି ଆମର ବାହାଘର ହେଲେ ବିଭିନ୍ନ ପ୍ରକାର ଲୋକ ଆସିବେ କୁଣିଆ ଆସିବେ। ଏବଂ ସେମାନେ ଏଇ ସବୁ ମାନେ ଦେଖିକି ତାକୁ ମଧ୍ୟ ଅ-ଖରା-ଅବାଗ୍ୟା ଲାଗିବ ଆମକୁ ମଧ୍ୟ ଲାଗିବ। ତ ଆମେ ଖରାଦିନେ କଲେ ଆମକୁ କଣ କରିବା ନା ବାହାରୁ ବାହାରୁ ଧର କିଛି ଆୟୋଜନ ହେଲା। ତ ଲୋକ ବାର ବାର ଆସିଲେ ଖାଇଲେ ପିଇଲେ ଦେଖିଲେ ଗଲେ କୌଣସି ଅସୁବିଧା ହବ ନାହିଁ ବୁଝିଲେ କି? ଏବଂ ବର୍ଷ ଉଧା ହବ କି ନଷ୍ଟ ହବାରେ ମଧ୍ୟ ଖାଦ୍ୟ ନଷ୍ଟ ହବାର ମଧ୍ୟ ମଧ୍ୟ କୌଣସି ପରିସ୍ଥିତି ଉଠୁନାହିଁ କାରଣ ବର୍ଷା ହେଲା ବର୍ଷା ହେଲେ ଠିକ୍ ଖାଇଲା ବେଳକୁ ବର୍ଷା ହେଲେ ଲୋକ ଆସିବେ ନାହିଁ ବୁଝି ପାରୁଛନ୍ତି ନା ନାଇଁ?
ମ ସବୁ ପ୍ରକାର ନଷ୍ଟ ହବ ଆଉ କଣ?
ହଁ ଏତେ କଷ୍ଟରେ ଖାଇବା କରିଥିବ, ଯଦି ତା ଖାଇବା ନଷ୍ଟ ହ ତ ତା ଭାରି କଷ୍ଟ ହବ, ଏଇ ସବୁ କାରଣ ଯୋଗୁଁ ପ୍ରାୟତଃ ଲୋକ ଏବେ ବର୍ଷ ଦିନେ ବାହାଘର କରିବାକୁ ପସନ୍ଦ କରୁନାହାନ୍ତି। ତାପରେ ପଛେ ଆମର ଗାଁରେ ଯୋଉ ପରିସ୍ଥିତି, ବର୍ତ୍ତମାନ ଆପଣ ତ ଜାଣିଥିବେ?
ହଁ ଆମ ଗାଁ ରେ ତ ରାସ୍ତା ଘାଟରେ ସବୁଆଡେ ପାଣି, ଏମିତି କିି ଯଦି ଗୋଟେ ବରରେ ଯୋଉ ଉଚ୍ଚ ଧ୍ୱନିର ଯୋଉ ଗାଡିଟି ଆସୁଛି ତା ଯିବା ପାଇଁ ବି ମଧ୍ୟ ବାଟ ନାହିଁ ବୁଝିଛନ୍ତିଛନ୍ତି ନା ତ ଭଲ ହବ, ଦେଖନ୍ତୁ ତାପରେ ଯୋଉ ତିନି ଚାରି ମାସ ଯୋଉ ସମୟ ରହିବ, ଆପଣ ସେଇ ତିନି ଚାରି ମାସ ଭିତରେ ଆପଣଙ୍କ ଭଉଣୀଙ୍କ ବିବାହ ପାଇଁ କିଛି ପୁଞ୍ଜି ବି ସଂଗ୍ରହ କରିକି ରଖିପାରିବେ ହେଲା। ତ ସବୁ କକ୍ଷରୁ ସବୁ ଦୃଷ୍ଟିରୁ ଦେଖିକି ଆପଣ ସେଇ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଆପଣଙ୍କ ଭଉଣୀଙ୍କର ବିବାହ କଲେ ଆପଣଙ୍କୁ ସୁବିଧା ହୁଅନ୍ତା, ମତେ ବି ଟିକେ ସୁବିଧା ହୁଅନ୍ତା, କାରଣ ଏବେ ମୋର ଚାଷ କାମ ଚାଲିଛି।
ହ ନିଶ୍ଚୟ ନିଶ୍ଚୟ। ଆଲୋ ତ ମୁଁ ନିଶ୍ଚିନ୍ତ ରହିଲି, ଆପଣ ତ ବୁଝିବେ ଆଉ ମୋର ଏଥିରେ ବାହାଘର ଚାରିଆଡେ ଖୋଜିବାର କୌଣସି ଆବଶ୍ୟକତା ନାହିଁ।
ଏବେ ଆପଣ ଦେଖୁଥାନ୍ତୁ ଦେଖାନ୍ତୁ, ତ ସବୁ ଉପରେ ଏତେ ମାନେ ପର ଉପରେ ସେ ମାନେ ଅ ଶତ ପ୍ରତିଶତ ବିଶ୍ଵାସ କରିବା ଟା ବି ଭଲ ନୁହେଁ ତ ତ ବିି ଆପଣ ଆସିବା ଦେଖନ୍ତୁ କାଳେ ଆପଣଙ୍କ ନଜରରେ କେେ ଭଲ ପିଲା ଟିକେ ପଡିଯିବ। ଆପଣ ଯେମିତି ହାତ ଛଡା ନ କରନ୍ତୁ, ଆପଣ ଦେଖନ୍ତୁ
ହଉ ମୁଁ ବି ଏପଟେ ମୁଁ ବି ଏପଟେ ଦେଖୁଛି, ଆପଣ ବି ଦେଖୁଥାନ୍ତୁ, ଯଦି କୋଉଠି ଯଦି ଭଲ ଜୁଟିଲା ତମେ କରିଦବା, ନହେଲେ ରହିବା ଆଉ ଛଅ ମାସ ଅପେକ୍ଷା କରିଦବା ଏତେ ଦିନ ତ ଅପେକ୍ଷା କଲେ, ତ ଆଉ ଛଅ ମାସ କରିବାରେ କୌଣସି ଅସୁବିଧା ନାହିଁ। ହଉ ଆପଣ ଯାଆନ୍ତୁ ଟିକେ ବେଶୀ ରାତି ହେଲାଣି ଆପଣ ଖାଇ ଦେଇକି ଶୋଇପଡନ୍ତୁ ଆଉ
ହଁ ହଁ ଠିକ ଅଛି ମୁଁ ତ ଆପଣଙ୍କୁ ଜଣେଇବି ଆଉ ଆପଣ ନିଶ୍ଚିନ୍ତରେ ରୁହନ୍ତୁ ଆଉ, ହ ହଉ ଭାଇ ରହୁଛି।